ହ୍ୟାଲୋ। ହ୍ୟାଲୋ। ଏଇ ବସିଥିଲେ ଆଉ ଆପଣ କଣ କରୁଛନ୍ତି।
ମୁଁ ବି ବସିଥିଲି ରୋଷେଇ କରିବି ଏବେ ଆଉ। ଓ ହଁ ହଁ ରୋଷେଇ କରିବି ମୁଁ ଏବେ ଆଉ ଯିବି ବାହାରି ଯିବି ରୋଷେଇକୁ ଆଉଛ ଖରା କେମତି ହଉଛି ନା ବର୍ଷା ହେଇଛି।
ସେଇ କରିବେ।
ଏଇ ତରକାରୀ ଅଛି ଆଉ
ମଝି ମଝି ଆଉ।
ହଁ ହଁ। ଆମର ତରକାରୀ ଅଛି ଆଳୁ ଭଜା ହବ ରୁଟି ହବ ହଁ
ହଁ ହଁ
ଆପଣ କଣ କରିବେ?
ଆମର ରୁଟି ଆଉ ସନ୍ତୁଳା।
ହୁଁ
ଆଉ ଯିଏ ପଖାଳ ଖାଇବେ ସେ ପଖାଳ ଖାଇବେ ଭଜା ଭୁଜି ହେଇଛି ଆଉ।
ଓ ହୋ ଆଉ ସମସ୍ତେ ଭଲ ଅଛନ୍ତି? ହଁ ବା ହଁ ବା ବହୁତ ଗରମ ସେ କଲବଲ ହେଇ ଯାଉଛୁ ଛୋଟ ବଡ ଆମର ଶାଶୁଙ୍କୁ ଡାଇବେଟିସ ତ ଆଉ ସମ ଆଉ କି ଭାତ
ଆମର ବି ବାପା ସବୁବେଳେ ରୁଟି ଆମ ନନା ରୁଟି ଡାଇବେଟିସ ଲୋକ।
ହୁଁ ସେୟା ସେଥିପାଇଁ। ଭାତ ନହିଁ କେତେବେଳେ ଯଦି ଆଇଁଷ କଣ ବଳିଥିବ ଯଦି ସେଥିପାଇଁ ଭାତ ଖାଇଦବୁ। ନହେଲେ ଭାତ ପୁରା କମ
ହଁ ସେଟା ବି ଭଲ ଯେ କିନ୍ତୁ ଏଇ ଗରମ ଲାଗି ସିନା ଟିକେ ଇଏ ହଉଛି।
ଗରମ ରେ ତ ରୁଟି କଲା ବେଳକୁ ପୁରା ମାନେ ଝାଳରେ ଓଦା
ସେୟା ପା
ହୁଁ ଁରି କରି ଆମର ସରିଯାଏ ଆଜି ହିଁ ଲେଟ୍ ହଲା ବେଶୀ। ତଳକୁ ସରିଜିବା କଥା। ଛୁଆ ଏକା କାନ୍ଦୁଛି ତ ମାନେ କମେଇ ଜାଣି ତାକୁ ବି ଗରମ ଲାଗୁଛି ନା।
ହଁ ଗରମ ଆମେ ତ ସମ୍ଭାଳି ପାରୁନି ବଡ ମଣିଷ ଆଉ ଛୋଟ ପିଲା ସେ ସମ୍ଭାଳି ପାରେ କି?
ମୁଁ ସେଥିପାଇଁକା କାନ୍ଦୁଛି। ହଁ ହଁ ତମର କିଏ କିଏ ଅଛନ୍ତି ଘରେ ତମର?
ହଁ ମୁଁ ମୋ ହଜବେଣ୍ଡ ଆଉ ଯା ଦେଢଶର। ମୋ ପୁତୁରା ଶାଶୁ ଶ୍ୱଶୁର।
ହସବେଣ୍ଡ ମୁଁ ଝିଅ।
ହଁ
ଆଉ ତମର କେତେ ବର୍ଷ ଲାଗି ମ୍ୟାରେଜ?
ସାତ ମାସେ।
ଓହୋ ଏଵେ ହେଇଚି।
ଆଜ୍ଞା
ଆମର ତିନି ବର୍ଷ ହେଲାଣି।
ଓ ହୋ
ହଁଁ।
ଆପଣ ଗାଁରେ ରୁହନ୍ତି ନା ସହରରେ?
ନାଁ ସହରର।
ସହରରେ, ଗାଁ ରେ?
ହଁ ହଁ ସବୁଠି ଗରମ ଏବେ ଗାଁ ରେ କଣ ସହରରେ କଣ ସୁ ସବୁଠି ଗରମ ରହି ହଉନି।
ସେଇଆବା, ସହରରେ ଟିକେ ଗାଁ ଅପେକ୍ଷା ଟିକେ ବେଶୀ ଗରମ କାରଣ ସହରରେ ବେଶୀ ଗଛପତ୍ର ନଥାଏ।
ହଁ କିନ୍ତୁ ଆମର ଘର ପଛପଟେ ଗୋଟେ ପଡ଼ିଆ ଅଛି ତ ପବନ ପୁରା ହୁଏ ବଢ଼ିଆ ମାନେ ଝରକାକୁ ହୁଏ ବି ଛାତକୁ ହୁଏ।
ଭଲ ଲାଗେ।
ଆମ ଘର ହଁ ଆମର କିନ୍ତୁ ସନ୍ଧ୍ୟା ବେଳେ ଗରମ ଲାଗେ ଦିନ ସାରା ନାଇଁ। ସନ୍ଧ୍ୟା ହେଲା ମାନେ ଗରମ ଲାଗିବ ଜୋରେ ପ୍ରବଳ ଗରମ ଲାଗିବ ବାମ୍ଫ ଉଠେଇବ ପୁରା।
ହଉ ହଉ ହଉ।
ହୁଁ ତ ବେଶୀ ଛଟପଟ ହେଇଯାଉଛି ଗରମରେ ମ ଝିଅକୁ ବେଶୀ ଗରମ।
ହଁ ସେ ଛୋଟ ପିଲା ଆଉ କେତେ ମାସ ହେଲାଣି ତାକୁ କେତେ ବର୍ଷ?
ତାକୁ ବର୍ଷେ ଚାରି ମାସ ହେଇଛି।
ହଁ ଆଉ ସେ ଆଉଛି।
ନା ସିଏ ପୁରା ଛଟପଟ ତାକୁ ବି ପୁରା ଓଦା ହେଇଯାଉଛି ଗରମରେ। ଆଉ ଏ ସି ଲଗେଇଲେ ବି ବେଶୀ ସମୟ ଲଗେଇ ହଉନି ହଁ। ହୁଁ ଖାଲି ପ୍ୟାଣ୍ଟ ପିନ୍ଧେଇ ଦଉଛି ହାପ ପ୍ୟାଣ୍ଟ୍ ଟେ
ହଁ ସେୟା ପା। ଆମକୁ ତ ଇଚ୍ଛା ହଉଛି ସବୁ କଥା ସାରା ସବୁ ସବୁ ବସ୍ତ୍ର ସାକ୍ରିଫାଇସ କରିଦେବାକୁ।
ସତ କଥା ହଁ ଏତେ ଗରମ ହଉଛି ରହି ହଉନି ଜମା। ଯୋଉ କଣ ଗୋଟେ
ଆ ରଜ କେମିତି ମୁଁ କଟିଲା?
ରଜରେ ଶାଶୁ ଘରେ ଥିଲି ଲାଷ୍ଟ ଚାରି ନମ୍ବର ଦିନ ବସୁମତୀ ସ୍ନାନ ଦିନ ଆମ ଘରକୁ ଆମ ଘର ଏଇଠି ପାଖରେ ଦଶ କିଲୋମିଟର।
ହଁ, ହଁ।
ବସୁମତୀ ସ୍ନାନ ଯୋଉଦିନ ହେଲା ସେଇଦିନ ପଳେଇଲି ସକାଳେ ଯାଇକି ସନ୍ଧ୍ୟାବେଳେ ପଳେଇ ଆସିଲି।
ହଁ, ହଁ।
ଝିଅ ଏଠି ଏକୁଟିଆ ନା ଆମର ହେଲା ତା ଜଏଣ୍ଟ ଫ୍ୟାମିଲି ଆମ ଘରେ ବହୁତ ଗହଳି ମୋ ଭାଇ ଭଉଣୀ ଦଶ ଜଣ ପୁରା।
ଆହାଃ ବଢ଼ିଆ ମଜା ହଉଥିବ ଆଉ?
ହଁ ସଭା ସାନ ଭାଇର ଏବେ ତୃତୀୟ ହେଲା ମାନେ ଏତେ ଛୋଟ ଦାଦାଙ୍କର। ମୁଁ ଏମାନେ ମିଶି ଯାଉଛନ୍ତି ଆଉ ଗହଳି।
ହଁ।
ମୁଁ ମୁଁ ସେକେଣ୍ଡ ନମ୍ବର ମୋ ଭଉଣୀର ବଡ଼ ଭଉଣୀର ବି ଝିଅ ତାକୁ ସାଢ଼େ ତିନି ଚାରି ବର୍ଷ। ଆକୁ ଆକୁ ବର୍ଷେ ସେମାନେ ଦି ଜଣଙ୍କୁ ଏମାନେ ମିଶି ଗଲେ ଘର ପୁରା ଉଠୁଛି।
ହେଣୁ ସେ ଯୋଉ ଚିଲର ମାମୁଁ ମାଉସୀ ମାନେ ଅଛନ୍ତି
ହଁ ଇଏ ପୁରା
ଆଉ ଟିକେ ଆଉ।
ହୁଁ ଛାଡ଼ନ୍ତିନି ଜମା ତ। ମୋ ଝିଅ ନୁହଁ ପୁରା ଲେଟ ରେ ଚାଲିଲା ଲେଟ ରେ ନୁହଁ ମୋ ଠିକ ଟାଇମ ରେ ଚାଲିଛି ଆ ମେ ସିଏ ଆମ ଘରକୁ ଯେମିତି ଗଲା ଚାଲିଲା। ଏଇଠି ଏଇଠି କିଏ ପିଲା ଫିଲା ନାହାଁନ୍ତି। ପିଲା ନା ନଥି ହଁ ଏବେ ସେଇଆ ହଁ। ଆମ ଘରକୁ ଗଲାଠୁ ସେ ଚାଲିଲା ମାନେ ପୁରା ଭଲସେ ଚାଲିଲା।
କେମତି ମୋ- ମୋ ଭଉଣୀର ପୁଅ ଗୋଟେ ସେମିତି ମାନେ ତାଙ୍କ ସେ ସହରରେ ରହିଥିଲା ସେଇଠି କଥାବାର୍ତ୍ତା ନାହିଁ କିଛି ନାହିଁ କିନ୍ତୁ ଭୂନ୍ଦ ଭଳିଆ ରହୁଥିଲା। ଯେମିତି ସେ ଗାଁରେ ଆଣିକି ଛାଡ଼ିଲା ଦିମାସେ ଯାଇଛି ସମ ସେ ସବୁ କଥା ଡାକ ଶିଖେଇଲେ, ଇଏ ଶିଖେଇଲେ ସାଙ୍ଗେ ସାଙ୍ଗେ ସେଠୁ କଥା କହିଲା।
ସେଇଆ ବା ମୋ ଚାଲୁ ନଥିଲା ନେଇଗଲି ଯାହା ହଉ ସପ୍ତାହକ ଭିତରେ ଚାଲିଲା ବଢିଆ ସେ। ଏଇ ତାକୁ କଥା ବି ସେ ବାବା ମାମା ଖାଲି ହଉଛି ଆଉ ରାଉ ରାଉ ହଉଛି ଆଉ କିଛି କହୁନି। ତାକୁ ଭାବିଚି ନେଇଯିବି ପନ୍ଦର ଦିନ ରଖିଦେଲେ କଥା କହିବ। ଆମର ତ ଦିନ ରାତି ଗହଳି ଖାଲି।
ହଁ ସେଇଥିରେ ମଜା ଲାଗେ ତ ଆଉ, ପଛେ ଟିକେ କାମ ଲାଗେ, କିନ୍ତୁ ମଜା ଲାଗେ।
ହଁ ତାପରେ ଆମର ସମସ୍ତେ ସବୁ କାମ କରିଦେବେ ଟେନସନ ନାହିଁ ଆମ ଘରୁ କୁ ଗଲେ ଏଇଠି ଇଏ ଇଏ ହଁ। ଆଉ ଏଇଠି କିନା ସବୁ ନିଜେ। ହଁ ଏଇଠିକିନା ଶାଶୁଘରେ ସବୁ ନିଜେ କରିବାକୁ ପଡ଼ିଲା ବେଳକୁ ହଇରାଣ ହେଇଯାଉଛି।
ହଁ ଯେ ହଁ।
ଖା ଖାଉନି ଜମା ଝିଅ ନା ପୁରା ଖାଉନି ଜମା ମାନେ ଦେଢ ବର୍ଷ ହବ, ଆଠ କିଲ ହେଇଛି ମାତ୍ର।
ହଁ ହଁ।
ସେଥିପାଇଁ ପ୍ରୋବ୍ଲେମ ହଉ, ଖାଇବ ମାନେ ସେ ଦେ ଖାଇବା ଦେଖିଲା ମାନେ ଖାଲି ବାନ୍ତି ଆଣିବ, ଖାଲି ବାନ୍ତି ଆଣିବ ତ ଆଉ ଖାଇବା ଦେଖିଲେ ବାନ୍ତି।
ହୁଁ ହୁଁ।
ବିରକ୍ତିଆ ହେଇଯାଏ ପୁରା, ତାର ମୋବାଇଲ ବି ବେଶୀ ଦେଖାଉନି, ମୋବାଇଲ ଦେଖିଲେ ଖାଇଦେବେ।
ଜବରଦସ୍ତି ଦେଲା ମାନେ ସାଙ୍ଗେ ସାଙ୍ଗେ ବାନ୍ତି କରିଦବ ଯାହା ଖାଇଥିବ ସବୁ ବାନ୍ତି କରିଦବ।
ଛୁଆ ତ ସେମିତି ଆଉ, ସେ ହେଇଟାରେ ବେଶୀ ହଇରାଣ କରନ୍ତି ଛୁଆ।
ହଁ ବା ସେଇଥିପାଇଁ ତ ହଇରାଣ। କାଲି ତ ପୁଣି ଆମର ଯିବାର ଅଛି ତାରାତାରଣୀ, ତାରାତାରିଣୀ ହେଲା। ସେପଟେ କାମ ଅଛି, ହଁ କାମ ଅଛି ଖରାରେ ନାଇଁ ଇଚ୍ଛା ନାହିଁ ଯିବାକୁ ଶାଶୁ ଶ୍ୱଶୁର ଯାଉଛନ୍ତି ସେଇପଟକୁ ଡାକୁଛନ୍ତି ନଣନ୍ଦ ଘର ସେପଟେ ଛୁଆକୁ ନେଇକି ଯିବାକୁ ଇଚ୍ଛା ହଉନି ପୁରା ଏତେ ଗରମ କୁ
ସେ ହଇରାଣ ହେଇଯିବେ ନା ସେଇଥିପାଇଁ।
ହଁ ମତେ ବି କଲ ବଲ ମୁଁ ହେଇଯିବି ପୁରା, ଗାଡିରେ ଖୁଆଖୁଇ ଦିନ ସାରା ମାନେ ସକାଳ ଛଅଟାରେ ଯେ ଆସିବୁ ରାତି ଏଗାରଟା ହେଇଯିବ ଆସିଲା ବେଳକୁ
ଆଉ ଯଦି?
ଦେ ଦେଢ଼ଶହ ଦୁଇଶହ କିଲୋମିଟର
ଅତି ବାଟ ହେଲା ବେଳକୁ ଆଉ କମ ହେଇଛି,
ସିଏ ବି କାହା ହାତରେ ଖାଇବନି କିଛି ନହିଁ।
କାହା ହାତରେ ଖାଇବନି କିଛି ନହିଁ, ସେଥିପାଇଁ ହଇରାଣ ବେଶି ହଉଛି ନହେଲେ ଆଉ କିଛି ନାହିଁ।
ଆଃ ତାକୁ ଛାଡିବି, ଗୋଟେ ସେକେଣ୍ଡ, ଗୋଟେ ସେକେଣ୍ଡ ସେଥିପାଇଁ ହଇରାଣ ନହେଲେ ଆଉ କିଛି ନହିଁ, ଏ କାହା ହାତରୁ ଖାଉନେଇ
ପିଲାମାନେ ତ ଏଇଥିରେ ହଇରାଣ କରୁଛନ୍ତି ଆଉ, ବାହାଘର ପରେ ପିଲା ଟେ ନହେଲ ଆସୁ ଅସୁବିଧା, ଏଠୁ ନହେଲେ କହିବେ ହଉନି ଇଏ ହଉନି ସିଏ ହଉନି
ଟ୍ରାଇ କରିଦେବେ।
ମାନେ ମୁଁ କହୁଛି, ମ ସାତ ମାସ ଜମା ହେଇଛି। କିନ୍ତୁ, କଣ ପାଇଁ ରହୁନି ବୋଲି ମୁଁ ଦୁଇଥର ଯାଇକି ମେଡିସିନି ମାନେ ଯୋଉ କରଲ ଇଏ କରି ସାରିଲିଣି। ଟ୍ରିଟମେଣ୍ଟ କରାଇଲିଣି ଅଲରେଡ଼ି।
ନା କରା ହଉନି, ନା ପ୍ରିୟଡ୍‌ସ୍‌ ଠିକ ସେ ହଉଛି ତ?
ହଁ ଦୁଇ ଚାରି ଦିନ ସବୁବେଳେ ଗଡି ଯାଉଛି।
ହଉ ନାଇଁ ଏକ୍ସରସାଇଜ୍ କର କରିଲେ ଭଲ କିନ୍ତୁ ମେଡିସିନ ଖାଲତୁ ରେ ଖାାଉନି ହଁ ଯ ବଟରଫ୍ଲାଏ ଟା ବେଶୀ କର ହେଲା।
ସକାଳୁ ପନ୍ଦର ପନ୍ଦର ମିନିଟ୍ କରୁଛି।
ଜଲ୍ଦି କରିଦେଲେ ଜଲଦି ମୁଁ ବି ତମକୁ କହିି ଜଲଦି କର ଏବେ ଯଉ ପ୍ରୋବ୍ଲେମ ମାନେ
ସେଇଥିପାଇଁ ତ ଆଉ ମୋ ହଜବେଣ୍ଡ କହିଲେ ନାଇ ଟିକେ ଯଦି ସବୁ ଠିକ୍ ଅଛି ତାହେଲେ ଆମେ ସାତ ମାସ ହେଲା ଟ୍ରାଏ କରୁଛୁ ତାହେଲେ କଣ ପାଇଁ ହଉନି। ଯ ସବୁ ଠିକ ଅଛି ତାପରେ ଏଠୁ ସେଆ ବା କହିଲେ ଆମେ କଣ କରିବା ମୂଳରୁ ଦେଖେଇବା ଯଦି ଲେଟରେ ଦେଖେଇବାଠୁ ପ୍ରୋସେସିଂ ରେ ରହିକିନି ଗୋଟେ ଛୁଆଟିଏ ଖିଲାବେଳକୁ ଆହୁରିଲେଟ ହବ ମୂଳରୁ ଦେଖେଇବା ଯଦି କଣ ସୁଧା ଥିବ ସେ ଡକ୍ଟର ମେଡିସିନ ଦେବେ କି କଣ?
ମୁଁ ତ ବର୍ଷେ ଦେଢ଼ ବର୍ଷରୁ ଡରିକି ନା ଚେକଅପ୍ ପାଇଁ ଯାଏ କେତେ ଟଙ୍କା ଖର୍ଚ୍ଚ ହେଇଛି କିନ୍ତୁ ଚେକପ୍ କହିଲି କିଛି ହେଲାନି ଇଞ୍ଜେକ୍ସନ୍ ଫିଞ୍ଜେକ୍ସନ। ସୁଣୁନୁ ଇନ୍ଜେକସନ ହେରିକା ଦେଲି କିଛିହେଲାନି ନର୍ମାଲରେ ହେଲା। ହଁ ତମେ ଏକ୍ସରଶାଇଜ କର ଦେଖିବ କିଛି ସବୁ ହବ।
ଆଉ ଖାଇବା ପିଇବା ଏମିତି
ଖାଇବା ପିଇବା ସେମିତି କିଛି ନାହିଁ ନର୍ ମାଲ୍ ହେଲଦି ଜିନିଷ ଖାଅ ହଁ ହଁ।
ମୁଁ ସେ ମୋବାଇଲରୁ ଦେଖିକି ସେଗୁଡ଼ା କରୁଛି ପନ୍ଦର ପନ୍ଦର ମିଣ୍ଟି।
ହଁ କର ମେନ୍ ଏକ୍ସରସାଇଜ। ମେନ୍ ଏକ୍ସର୍ସାଇଜ ତମକୁ ମୁଁ କହିଦେବି କଣ କଣ କରିବ କଣ ନାହିଁ। କହିଲେ ତମେ କରିବ ଆଉ ହେଲା ଏବେ ତ ଅଳ୍ପ ସମୟ କଥା ହବା। ତମେ ଫ୍ରି ହବ ରାତିରେ କଥା ହେଇପାରିବ କଥା ହବା ନହେଲେ କାଲି କଥା ହବା ହେଲା।
ହଁ ହଁ।
ପୁଡ଼ିଆଟା। ଓହୋ ଆଜ୍ଞା ଆଉ ରୋଷେଇ ସରିଯାଇଛି।
ରୋଷେଇ ହଁ ସରିଯାଇଛି ଆପଣଙ୍କର ତ ସରିନି ଏବେ କରିବେ।
ହଁ ମୁଁ କଲ୍ କରିଥି ମନ୍ଦିର ହେରିକ ଯାଇଥିଲି ତ ଆଉ କରିପାରିଲିନି।
ହଁ ହଁ ହଁ ଆଉ ଯାଆନ୍ତୁ କରିଦେବେ ତାହେଲେ ଆଉ।
ହଁ ହଁ ମୁଁ ଏବେ ଯିବି କାଲି କଥା ହବା ହେଲା।
ଆଜ୍ଞା।
ହଁ।